ହାଲୋ।
ମୁଁ କହିଲି। କଣ କରୁଚ?
ହାଲୋ।
ହାଲୋ, ଆରେ କଣ କରୁଛ?
ହାଲୋ।
ହଁ, କଣ କରୁଚ?
ହାଲୋ।
ହଁ, କଣ କରୁଚ? ଶୁଣା ଯାଉନି କି?
ନାଇଁ, ଏବେ ଶୁଭିଲା। ଶୁଭୁନଥିଲା ସେତେବେଳ।
ହ, ହୁଁ, ହୁଁ। ଆଚ୍ଛା, କଣ କରୁଚ?
ଏଇ ବସିଚି, ତମେ କଣ କରଚ?
ମୁଁ ବି ବସିଚି। ଆ ଖାଇସାରିଲଣି?
ହଁ, ଖିଆପିଆ ତ କେବଳ ସରିଲାଣି। କେତେବେଳେ ସରିଲାଣି? ଚାରିଟା ବାଜିଲାଣି ନା ଆସି।
କଣ ଖାଇଥିଲ?
ଭାତ, ଆଉ ଡା ଡାଲମା ଆଉ ଆମ୍ବ ଏମିତି ସବୁ। ଆଉ ତମେ?
ମୁଁ ବି ସେମିତି। ଏମିତି ଭାତ, ଡାଲମା, ଭଜା, ସାଲାଡ଼, ଆମ୍ବ ଏସବୁ।
ହୁଁ, ଆଉ ଏବେ କଣ ଚାଲିଚି?
ଏଇ ଶୋଇଥିଲି। ଉଠିଲି ଏବେ।
ହଉ ଦେହ ପାହ ଭଲ ଅଛି।
ହଁ ମୋର ଦେହ ଭଲ ଅଛି। ତମ ଦେହ ଭଲ ଅଛି?
ହଁ ମୋର ତ ଭଲ ଅଛି। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଦେହ ଭଲ ଅଛି।
ହ। ଆଉ ଏବେ କଣ ଚାଲିଛି ମାନେ?
ପଢ଼ାପଢ଼ି ଏତ ଛୁ ଥିଲା ଏଇଟା ଏମ ଏ ସି ଲାଷ୍ଟ ଟିଅର୍। ଆ ପ୍ରୋଜେକ୍ଟ ସବମିଟ ଥିଲା, ଏମତି ଚାଲଚି ତମର ଆଉ ତମର କଣ କେ
ମୋର ସରିଲାଣି ଏବେ ତ ଖାଲି ଏକଜାମ ଫେକଜାମ ଦବାକୁ ପଡୁଚି ଜବ ପାଇଁ କି ଆଉ।
ଆଚ୍ଛା ଆଚ୍ଛା।
ହଁ।